ହାଲୋ ମ୍ୟମ୍।
ହାଲୋ ମ୍ୟାମ ନମସ୍କାର କେମିତି ଅଛନ୍ତି?
ନମସ୍କାର ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ତ ବହୁତ ଭଲ ଅଛି। ଆଉ ଆପଣ ଖାଇ ଆପଣଙ୍କର ଖାଇବା ସାରିଲାଣିି?
ହଁ ସରିଲଣି। ଭାତ ଢାଲମାସହି ତ ଅ କିଛି ମିକ୍ସ ତରକାରୀ ହେଇଥିଲା।
ହ ବହୁତ ବଢିଆ ମୁଁ ବି ଖାଇକି ଉଠିକି ବସିଥିଲି। ହଁ ମୋର ଆଜି ଭାତ ଡାଲମା ଥିଲା ଆଳୁ ଭଜା ଥିଲା ଆଳୁ ଭର୍ତା ବି ଥିଲା।
ଆରେ ଆରେ ଆଳୁ ଭର୍ତା ସହିତ ଆଳୁ ଭଜା ବହୁତ ବଢିଆ।
ମୁଁ ମୁଁ ବହୁତ ଆଳୁରେ ତିଆରି ସବୁ ଖାଇବାକୁ ବହୁତ ପସନ୍ଦ କରେ ତେଣୁ ପ୍ରତ୍ୟେକ ଖାଦ୍ୟରେ ମୋର ଆଳୁ ହିଁ ଥାଏ।
ହଁ ଆପଣ ଯେତେବେଳେ କହିଲେ ଆଳୁ ଭାର୍ତା ସହିତ ଆଳୁ ଭଜା ବି ଥିଲା। ତୁ ମୁଁ ବୁଝ ପାରୁଚି ଆପଣଙ୍କୁ ଆଳୁ ବହୁତ ଭଲ ଲାଗୁ ଥିବ କହିକି ଆଉ ଏମତିରେ ଦେଖିବାକୁ ଗଲେ ଆମର ଯୋଉ ଓଡିଆ ର ଖାଇବା ଗୁଡାକ ଆଳୁ ନଥିଲେ ତ କିଛି ହବନି ଯାହାବି ଆମେ ରୋ ଷେଇ କରୁ ସବୁଥିରେ ଆଳୁଥିବ ହି ଥିବ ଆଳୁ ଭଜା ହଉ କିଛି ତର କାରୀ ହଉ ଆମେ ସବୁଥିରେ ଆଳୁ ହିଁ ପକଉ ନନଭେଜରେ ବି ଆପଣ ଦେଖିବେ ଯେ ଆଳୁ ହିଁ ପଡ଼ିଥିବ।
ନିହାତି ନିହାତି। ଆଳୁରୁ ମନେ ପଡିଲା କି ଏବେ ଆମର ଯେମିତି କିି ଏବେ ଯାଇଚି ଆମର ରଜ ସଂକ୍ରାନ୍ତି ଗଲା ତ ଆପଣ ରଜ ସଂକ୍ରାନ୍ତିରେ କେମିତି କାରଣ ସେତେବେଳେ ତ ଆଳୁରୁ ନଥିଲା ତ ବହୁତ ନିହାତି ପିଠା ପଣା ଏ ସବୁ ହେଇଥିବ ତ ଆପଣ କେମିତି? ରାଜ ସଂକ୍ରାନ୍ତି ରେ କେମିତି ବିତେଇଲେ?
ହୁଁ ଏବେ ଗଲା ନା ରଜ ଆପଣଙ୍କ ଏବେ ଆମର ରଜ ଗଲା।
ଆଜ୍ଞା ତ କେମିତି ଥିଲା ଆପଣଙ୍କର ରଜ ସଂକ୍ରାନ୍ତି।
ହଁ ରଜ ତ ତିନି ଦିନ ଥାଏ ଆ ଯୋଉଟା କି ଆମେ ଯୋଉ ଭୂମି ଦେବୀଙ୍କୁ ଆମେ ଯୋଉ ଆମେ ମା ପୃଥିବୀର ମା ବୋଲିକି ଯୋଉ ଆମେ କହିଥାଉ। ଭୂମି ମାଙ୍କୁୁ ଆମେ ହଁ ତାଙ୍କର ଯେହେତୁ ସେଇ ଟାଇମ ରେ ଆମେ କହିଥାଉ ଯେ କିଛି ବାରଣ ଥାଏ କିଛି ଜିନିଷ ପିରିଅଡସ୍ କୁ ନେଇକି ଏମିତି କିଛି ଥାଏ ତ ସେଇ ଟାଇମରେ ଆମକୁ ରାତିରେ ସେଇ ତିନ୍ ତିନ୍ ଦିନ ଯାଏ ଆମକୁ ରାତିରେ ଆମକୁ ଭାତ ଖାଇବାର ନାଇଁ ଅନ୍ନ କିଛି ଖାଇବାର ନାଇଁ ଆମର ନଥାଏ ଆଉ ଆମେ ନୂଆ ଡ୍ରେସ୍ ପିନ୍ଧି ଥାଉ କିଛି ନୂଆ ପିନ୍ଧି ଥାଉ ତଳେ ଆମେ ପାଦ ରଖିବା ଆଗରୁ ଆମକୁ କିଛି ମାଟି ଆମକୁ ପ୍ରଣାମ କରିବାକୁ ପଡିଥାଏ। ଆଉ ଆଗରୁ ତ ଥିଲା ସେ ଜୋତା ବି ପିନ୍ଧିବେନି ହେଲେ ବି କିଛି କିଛି ପିନ୍ଧୁଚନ୍ତି ହେଲେ କହିବାକୁ ଗଲେ ଜୋତା ପିନ୍ଧିପାର ନାଇଁ ଆମ୍ବ କାଠିରେ ଆମକୁ ଦାନ୍ତ ଘଷିବାର ଅଛି ବ୍ରସ୍ କରିବାର ନାଇଁ ଆଉ ଯଦି ସୂର୍ଯ୍ୟ ଯଦି ପଳେଇ ଯାଉଛି ଦିନ ପରେ ଯଦି ସନ୍ଧ୍ୟା ହେଇଯାଉଛି ତାହେଲେ ଆମକୁ ଅନ୍ନ ଛୁଇଁବାର ନାଇଁ। ଆମେ କିଛି ରୁଟି ରୁଟି ପୁରୀ ଆମେ କିଛି ଜଳଖିଆ ଏଇଗୁଡାକୁ ନେଇପାରିବା ହେଲେ ଆମେ କିଛି ଭାତ ଖାଇପାରବା ନାଇଁ ଖାସ୍ କରି କି ଝିଅ ମାନଙ୍କ ପାଇଁ କି ଏଇଟା ମନା ଥାଏ। ଆଉ ଆମେ କିଛି କାର୍ଟୁନ ଥିଲୁ ଆମକୁ କିଛି କାମ କରିବାକୁ ପଡୁନ କରୁନଥୁଲୁ କାହିଁକି ନା ସେଇ ଟାଇମିଂରେ ଯେହେତୁ ମା ସେଗୁଡାକ ଆମର ଯୋଉ ଭୂମି ମା ସେ କାମ ଗୁଡା ଯେହେତୁ କରୁନଥିଲେ ସେଇ ସମୟରେ ଯେହେତୁ କରିବେନି ତ ଆମେ ବି ସେଇଗୁଡାକୁ କିଛି କରିବୁନି।
ହଁ ନିହାତି ଭାବରେ।
ହଁ।
ହଁ ଯେମିତି କି ଆମର ବି ସେମିତି। ଥାଏ କିି ମା ଭୂମି ବସୁଧା ମାତାଙ୍କୁ ସମ୍ମାନ ନବା। କୌଣସି କାର୍ଯ୍ୟ କରିବାକୁ ପଡେନି କୌଣସି ପରିଶ୍ରମ କରନ୍ତିନି ସେଇ ତିନି ଦିନି ଯେମିତି କିି କହିଲେ ଗୋଟେ ଜିନିଷ କହିଲେ କି ଅ ଆମ୍ବ କାଠିରେ ତାକୁ ଦାନ୍ତ କାଠି କରିକି ଘଷନ୍ତି ଠିକ ସେମିତି ପାଦ ଭୂମି ମାତାଙ୍କୁ ସ୍ପର୍ଶ ନ ହଉ ସେଇ କାରଣ ପାଇଁ ଥାଏ କିି ପୁରାତନରେ ଥିଲା ଏବେ କୌଣସି ଘରେ ଘରେ ବିଧି ପାଇଁ ପାଳନ ହୁଏ ଯେମିତି କଦଳୀ ଗଛ ଥାଏ କଦଳୀ ଗଛର ତାର ଯୋଉ ଉପରର ଯୋଉ ତାକୁ କହନ୍ତି କଦଳୀ ପା ଟୁଆ ତାକୁ ବି ଚପଲ କରି ପିନ୍ଧନ୍ତି ଯେମିତି କି ଭୂମି ମାତାଙ୍କ ଉପରେ ଆମ ପାଦ ସ୍ପର୍ଶ ନ ହଉ ସେଇଥିପାଇଁ ତ ସତରେ ଏଇ ଜିନିଷ ଗୁଡାକ ବହୁତ ଆମ ଓଡିଆ ପରମ୍ପରାର ଗଭୀର ମାନେ ସେଇ ପୁରାତନ ଆମର ଯେ ରହିଯାଇଚି ଯୋଉ ଆମର ସେଇ କଲଚର ବହୁତ ସୁନ୍ଦର ଲାଗେ।
ହଁ ବହୁତ ବଢିଆ ବହୁତ ସୁନ୍ଦର ବହୁତ ବଢିଆ ରଜକୁ ଆମେ ଜଗିକି ଥାଉ ଆହୁରି ପୂଜା ବି କରିନଥାଉ ନା ସେଇ ସମୟରେ ଆମେ ପୂଜା ବି କରିନଥାଉ ଘରେ ଆମେ ଅ ସଜବାଜ ହେଇକି ଆମେ ଗୋଡରେ ଅଳତା ଲଗେଇ ନାଇଲ ପଲିସ ଲଗେଇ ମେହେନ୍ଦୀ ଲଗେଇ ପାଉଁଜ ପିନ୍ଧି ହାତରେ ଚୁଡି ଶାଢୀ ବହୁତ ସୁନ୍ଦରରେ ଆମେ ସଜେଇ ହେଇକି ଆମେ ଦୋଳି ଖେଳିବାକୁ ଯାଉ ଏଇଟା ସମସ୍ତେ ଆଉ ଆପଣ ଦେଖିଥିବେ ଯେତିକି ସବୁ ସରକାରୀ ଚାକିରୀ ଗୁଡାକ ସବୁଥିରେ ଛୁଟି ଦେଇଥାଏ ତିନି ଦିନ ନିହାତି ଭାବରେ ସମସ୍ତଙ୍କର ଛୁଟି ଥିବ ଯେ ରଜ ପର୍ବ ଟାକୁ ପାଳନ କରିବା ପାଇଁ କି ଏଇଟା ଆମ ପାଇଁ କି ତ ଝିଅ ମାନଙ୍କ ପାଇଁ କି ତ ବହୁତ ବଡ ପର୍ବ କହିଲେ। କିଛି ଭୁଲ ହବ ନାହିଁ ଆମେ ଜଗିକି ଥାଉ ଯେ ଆଉ ଏମିତି କୁହନ୍ତି ଯେ ଯଦି ରଜ ସଂକ୍ରାନ୍ତି ୟା ଫ ଯୋଉ ରଜ ଉତ୍ସବରେ ଆମେ ଯଦି ଦଳି ଯଦି ନ ଖେଳୁଛେ ତାହେଲେ ସେଇଟା ବହୁତ ଖରାପ ମାନେ ଆପଣଙ୍କୁ ଦଳି ଯେମିତି ହେଲେ ବି ଖେଳିବାର ଅଛି ହେଲେ ଆପଣ ଏବେ ଦେଖିଥିବେ ଯେ ଗାଁ ଗୁଡାକରେ ଏଗୁଡାକ ଏ ଯାଏ ବି ଅଛି ରଜର ପାଳନ କରିବା ରଜ ପାଳନ କରିବାର ତାରିକା ଯେମିତି ସବୁ ପାଳନ କରାଯାଏ। ସେମିତି ଚାଲିଛି ହେଲେ ବାହାରେ ଯୋଉମାନେ ରହି ଯାଉଛନ୍ତି ଆ ତ ସେମାନେ କିଛି କିଛି ସମୟରେ କିଛି କିଛି ବର୍ଷ ସେମାନେ ରଜ ର ସେଇ ମଜା ଟା ନେଇ ପାରୁନାହାନ୍ତି ସେଇ ଜବ ର ସେଇ ରଜରେ ତଳି ଆମେ ଖେଳିବା କି ରଜ ସମୟରେ ଆମେ କାମ ନ କରିବା ଏଇଟା ଉ କିଛି କିଛି ଲୋକଙ୍କ ପାଇଁ କି କଷ୍ଟକର ବି ହେଇଯାଉଛି ଯଦି ସେମାନେ ଜଣେ ଏକଲା ଯଦି ରହୁ କହିଲେ ନିହାତି ଭାବରେ ସେମାନଙ୍କୁ ସବୁ କାମ କରିବାକୁ ପଡିବ ଘର ଅଳେଇବାକୁ ପଡିବ କିଛି ଯେମତି ଆମକୁ ଛୁରୀରେ କା ିବାର ନଥାଏ ଯେମିତି କି ଲୁହା ଜିନିଷ ହିଁ ଆମକୁ କିଛି ଧରିବାର ନଥାଏ। ଛୁଇଁବା ମନ ଥାଏ ଯେହେତୁ ଆମେ ଲୁହା ଜିନିଷ ଗୁଡାକ କିଛି ଆପଣ ଦେଖିଥିବେ ଏ ସେଇଟା ଆମେ କିଛି ମାଟି ଖୋଳି ଥାଉ ତ ସେଇଟା ମାଟି ମାଙ୍କୁ ଆଘାତ ଲାଗିବ କହୁଛି ଆମକୁ ମନା ଥାଇ ଯେ ଲୁହ ଜିନିଷ ଛୁଇଁବା ପାଇଁ କି ହେଲେ ବାଧ୍ୟ ହେଇକି ସମସ୍ତ ତଙ୍କୁ ତ କରିବାକୁ କୁ ପଡିଥାଏ ତ ଅ ବାହାରେ କିଛି କିଛି ଝିଅ ଗୁଡାକ ବାଧ୍ୟତା ହେଇକି ସେମାନେ କରିଥାନ୍ତି। ସେଇ ମଜା ନେଇ ପାରନ୍ତି। ଦିନେ ବାହାରେ
ନିହାତି ମୁଁ ବୁଝିପାରୁଛି। ହଁ ତ ଏମିତି ଯେମିତି କି କହିଲି ଯେମିତି କି ମୋର ବି ଏମିତି କିଛି ବନ୍ଧୁ ମାନେ ଯୋଉମାନେ କି ନିଜେ ନିଜର ସଵାବଲମ୍ବୀ ନିଜେ କୋଉଠି ଚାକିରିୀ କରୁଛନ୍ତି ଗାଁ ଠୁ ଦୂରରେ ରହିକି ତ ସେମାନେ ବି ଏମିତି କୁହନ୍ତି। କି ଗାଁ କଥା ମନେ ପଡୁଛି ସେଇ ଦୋଳି ସେଇ ମାନେ ସମସ୍ତଙ୍କ ସହିତ ସାଇ ଭାଇ ପଡିଶାମାନଙ୍କ ସହିତ ମିଶିକି ସେଇ ମଜାର ମୁହୂର୍ତ୍ତ ନିହାତି ଭାବରେ ସେମାନେ କୋଉଠି ନା କୋଉଠି ରଜ ପର୍ବକୁ ବହୁତ ମନେ ପକାନ୍ତି ଆଉ ଯେମିତିକି କହିଲେ ବର୍ତ୍ତମାନ ବର୍ତ୍ତମାନ ସମସ୍ତେ ସହରରେ ଯାଇକି ରହିବାକୁ ପସନ୍ଦ କରୁଛନ୍ତି ତ ତେଣୁ ରଜ ସମୟରେ ରଜ ହଉଛି ଏମିତି ଏକ ପର୍ବ ସିଏ ବି ଆମ ସମସ୍ତଙ୍କୁ ଏକାଠି କରେ ନିଜ ପରିବାର ଠୁ ନେଇକି ସମସ୍ତଙ୍କ ପର୍ଯ୍ୟନ୍ତ ଗାଁକୁ ଯାଆନ୍ତି ଆଉ ଯୋଉମାନେ ଅତି ଦୂରରେ ରହିଯାଆନ୍ତି ସେମାନେ ଯେମିତି କହିଲେ କି ସେମାନେ ଦୁଃଖ ପ୍ରକାଶ କରନ୍ତି କି ସେଇ ମଜା ଟା ନେଇ ପାରନ୍ତିନି ଆଉ ଯେମିତି ଦିନକୁ ଦିନ ସେଇ ସବୁ ଯୋଉ କହନ୍ତି ପୁରା ଶୁଦ୍ଧ ଓଡିଆ ବାତାବରଣ ତ ଦିନକୁ ଦିନ କମିବାରେ ବି ଲାଗିଛି ଯେମିତିକି ଦୋଳି ଦୋଳିରେ ପହଞ୍ଚିବା। ଆଉ ପୁରା କଦଳୀ ପାଟୁଆ ପିନ୍ଧି ଚାଲିବା ପୁରା କୌଣସି କାର୍ଯ୍ୟ ନକ ତ ଏଇ ସବୁ ମାନେ ଏସବୁ ପଛରେ ବହୁତ ଗୁଢ କାରଣ ବି ରହିଛି ଯେମିତି କିି ମାଟି ମାଙ୍କୁ ସମ୍ମାନ କରିବା ଉଦ୍ଦେଶ୍ୟରେ ମାଟି ମା ମାନେ ଏଇଥିପାଇଁ ମା କୁ ବି ତାଙ୍କର ଏହି ସମୟରେ କେମିତି ସମ୍ମାନ ଦବା ଉଚିତ ନାରୀଙ୍କୁ ଏଠି ନାରୀ କେେନ୍ଦ୍ରିକ ନାରୀଙ୍କୁ କଣ ସମ୍ମାନ ରହିଛି ଏହା ବି ଆମକୁ ଦର୍ଶଉଛି ଆମର ସବୁ ପର୍ବ ତ ତେଣୁ ଆମର ଯାହା ବି ପର୍ବ ଅଛି କିଛି ନା କିଛି ଆମକୁ ସେମାନେ ଶିକ୍ଷା ଦିଅନ୍ତି।
ଆଜ୍ଞା ଆଜ୍ଞା ବହୁତ ଭଲ କଥା ବହୁତ ସୁନ୍ଦର କଥା ଆପଣ କହିଲେ ଦେଖିବାକୁ ଗଲେ ଆମର ଯାହା ବିି ପର୍ବ ଅଛି ଆମକୁ କିଛି ନା କିଛି ଶିକ୍ଷା ଦଉଛି।
କ୍ଞ।
ବହୁତ ସୁନ୍ଦର କଥା ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଘରେ କରିଥାନ୍ତି ଯେମିତିକି ପୋଡପିଠା ବି ହେଇ ଯାଉ ର ଜ ରେ ତ ପୋଡପିଠା ସବୁଠୁ ବଡ ଖାଦ୍ୟ ଆଜ୍ଞା ତ ବ ହଉ ପୋଡପିଠା ହଉ ଏଇଗୁଡାକ ଚାଲିଥାଏ ହିଁ କରାହେଇଥାଏ କିଛି ପାନ ଆମେ ଖାଇଥାଉ।
ହଁ ଯଉ ରଜ ରେ ଆମେ ପ୍ରାୟ ଘରେ ରହୁନା
ପଳଉ କି ଆମେ ଯଦି ବାହାରେ ଯଦି ଆସିଛୁ କହିଲେ ଯଦି ହଉଛି ତ ଆମେ ନିଜ ଗାଁ କୁ ପଳଉଛୁ ନହେଲେ ଆମେ ସହରରେ ତ ଦୋଳି ଖେଳିବା ଟିକେ ମୁସ୍କିଲ୍ ହେଇଯାଉଛି।ସେଇଥିପାଇଁ କି ଆମେ ଗାଁ କ ପଳେଇଥାଉଛୁ ଯେ ଆମେ ଗାଁ ରେ ସେଇଟାକୁ ବହୁତ ଭଲରେ ଆମେ ପାଳନ କରିପାରିବା କହିକି।
ନିଶ୍ଚୟ
ଟ ନେଇକି ବହୁତ ଖୁସିର ମୁହୂର୍ତ୍ତ ଆମେ ବିତଥାଉ ଗାଁ ରେ ଆମେ ଯେତିକି ଖୁସି ପାଇଥାଉ ଆମେ ସହରରୁ ସେଇ ଖୁସିରେ ଆମେ ଖୋଜିଲେ ବି ଆମେ ପାଇପାରିବା ନାହିଁ। ତ କିଛି ଯଦି ପର୍ବପର୍ବାଣି ଯଦି ହଉଛି ତାହେଲେ ଆମକୁ ଗାଁ କୁ ଯିବା ଉଚିତ। ଯଦି ଆପଣଙ୍କ ପାଖରେ ଯଦି ସମୟ ହଉଛି ତାହେଲେ ଯେମିତି କିି ଆମେ କିଛି ଆମର ଯୋଉ ପୁରୁଣା ର ଯଉ କିଛି ବିଧି ଗୁଡା ଖୋଜୁ ଥାଏ ଆମେ ସେଟାକୁ ଅ ଯେ ତି ଯାହା ଥିବା ଆମେ ସେକୁ ଆରାମ ସେ ସବୁ ଗୁଡାକୁ ଯେମିତିକି ଏ ପାଳିକି ଆମେ ପାଳନ କରିପାରିବା ଯେମିତି କିି?
ନିହାତି ଆଉ ହଁ ଆଉ ପୋଡ ପିଠା ସହିତ ଗୋଟେ ମୁ୍ଖ୍ୟା ବହୁତ ଭଲ ଜିନିଷ କହିଲେ କି ଯୋଉଟା ରଜ ପାନ ତ ଅଲଗା ବେଳେ ସମୟରେ ତ ଆମେ ସେଇ ପାନ ଖାଇପାରିବାନି କିନ୍ତୁ ରଜ ସମୟରେ ସେଇ ଯୋଉ ସବୁ ମିଠା ସୁସ୍ୱାଦୁ ପଡିକି ସେଇ ଯୋଉ ପାନ ବହୁତ ସୁନ୍ଦର ତ କ ଅଲଗା ସମୟରେ ତ ସେଇ ଯୋଉ ଚୂନଲଗା ପାନ ସେ ସବୁ ତ ଖାଆନ୍ତିନି ପ୍ରାୟତଃ ଆମେ ଝିଅ ମାନେ କିନ୍ତୁ ରଜରେ ଯୋଉ ରଜର ସେଇ ଯୋଉ ପାନ ହୁଏ ମିଠା ପାନ ସେ ବହୁତ ସୁସ୍ୱାଦୁ।
ଆପଣଙ୍କଠୁ ରଜ ବିଶ ଷରେ କିଛି କିଛି ଜିନିଷ ମୁଁ ଜାଣିବାକୁ ପାଇଲି। ତ ମତେ ବି ବହୁତ ବଢିଆ ଲାଗିଲା। ଆପଣଙ୍କଠୁ କିଛି ଜାଣିକି ଧନ୍ୟବାଦ।
ଧନ୍ୟବାଦ ମତେ ବି ବହୁତ ଖୁସି ଲାଗିଲା କଥା ହେଇକି ଆପଣଙ୍କ ସହିତ।
ଆଜ୍ଞା।